ହ୍ୟାଲୋ ହଁ ଭଲ ଅଛି। ତୁ କେମିତି ଅଛୁ?
ବହୁତ ଭଲ ଅଛି।
ଆଉ କଣ ଚାଲିଛି।
ଏତେ ଦିନ ପରେ ଆଜି ମୋ କଥା କେମିତି ମନେ ପଡିଲା?
ହଁ ମନେ ପକେଇଲି ଟିକେ ଲାଷ୍ଟ ଟାଇମ ତ ଆମେ ଆ ଦୀପାବଳିରେ କଥା ହେଇଥିଲେ। ଏତେ ଦିନ ପରେ ମୁଁ ଟିକେ ଭାବିଲି କଣ କରୁଛି କଣ ନାହିଁ ବୋଲି ପଚାରିବି ଆଉ।
ଯାହା ହଉ ଏତିକି ତ ମନେ ରଖିଛନ୍ତି ସେଥିପାଇଁ ଆମେ ଈଶ୍ଵରଙ୍କ ପାଖରେ ବହୁତ କୃପା ଲାଭ କରୁଛୁ।
ହଁ ଦୀପାବଳିରେ ମନେ ଅଛି ନା ତୁ ଆସିଥିଲୁ ଆମେ କେମିତି ଅ ଯୋଉ ଫୁଲ ବାଲା ଝୁଡିଝୁଡିଆ ବାଣ ଆମେ ଇଏ କରିଥିଲୁ। ଅ
ମାରିଥିଲେ ଜଣକ ଘର ଭିତରେ ପଶି ଯାଇଥିଲା। ଆଉ ସେ ଆମକୁ କେମିତି ଗାଳି କରିଥିଲା।
ହଁ ହଁ ତୁ ତାପରେ କଣ କହିଥିଲୁ। ତୁ ତାପରେ ଦୌଡି ପଳେଇଥିଲୁ। ମତେ ସେଠି ଛାଡି ଦେଇକି ଯାଇ ଥିଲୁ।
ତ ତମ ଘର ପାଖ ଥିଲା ଆଉ ମୁଁ କଣ କରିଥାନ୍ତି ସେଇଠି?
ହଁ ହଁ ହଁ ଆଉ ମନେ ଅଛି ମୁଁ ତୋ ପାଇଁ କଣ ବନେଇ ଦେଇଥିଲି? ଖିରି ବନେଇ ଦେଇଥିଲି, ପିଠା ବନେଇ ଦେଇଥିଲି ହଁ।
ସେ ରାଶି ଲଡୁ ର ତ ସ୍ବାଦ ଏତେ ଅତୁଳନୀୟ ଥିଲା। ଆଜି ଯାଏଁ ସେଇଭଳିଆ ରାଶି ଲଡୁ କୋଉଠି ମିଳୁନାହିଁ ମତେ।
ହଁ ସେ ରାଶି ଲଡୁ ତ ସେମିତି କଣ ଯେ ରାଶି ଲଡୁ ରାଶିକୁ ଟିକେ ନେଇ ନେଇକି ତାକୁ ଭଲ ଭାବରେ ମୁଁ ରାଶ୍ ଇକୁ କଣ କଲି ନା ଭଲ ଭାବରେ ଟିକେ ସିଝେଇ ଦେଲି ରାଶିକୁ। ହେଲା। ରାଶିକୁ ନ ସିଝେଇଲେ ବି ଚଳିବ କିନ୍ତୁ ଅ ରାଶି ଲଡୁ ଟା ଯେହେତୁ ଆମେ ଖାଇବୁ ନା ତ ସେଥିଲାଗି ବୋଲି ଆ ଟି କେ ନାକୁ ପାଣିରେ ତାକୁ ଇଏ କରିଦେଲେ ଭଲ। କିନ୍ତୁ ନ ସିଝେଇଲେ ବି ଚଳିବ ହେଲା?
ମାନେ ସିଜେଇଲ ନା ସେଟା ବତୁରେଇ ଥିଲ ଖାଲି?
ନାଇଁ ବତୁରଇବ ଟିକେ ତାପରେ ବି ସିଝେଇବ। କିନ୍ତୁ ଖାଲି ବତୁରେଇକି ବି କରାହଉଛି ହେଲା ନା? ତ ତାପରେ କଣ କଲି ନା ରାଶି ଲଡୁ ତ ସମସ୍ତଙ୍କୁ ପସନ୍ଦ। ଇଆଡେ ତୁ ବି ଆସିବାର ଥିଲା। ସେଥିଲାଗି ବୋଲି ତତେ ଇଆଡେ ପସନ୍ଦ ରାସି ଲଡୁ ବୋଲି ମୁଁ ରାଶି ଲଡୁ ବନେଇବା ପାଇଁ ଟିକେ ଇଚ୍ଛା କଲି।
ଆଉ ଘରେ ଆଣ୍ଟି ଅଙ୍କଲ କେମିତି ଅଛନ୍ତି?
ହଁ ସବୁ ଭଲ ଅଛନ୍ତି ଆଉ। ତ ସେଦିନ କଣ ହେଇଥିଲା ଆକ୍ଚୁଲି ଅ ମୋର ଟିକେ ମାନେ ଆମର ରୋଷେଇ ଘରେ ଗୁଡ ଜାଣିଛୁ ତ ଗୁଡ?
ହଁ ହଁ ହଁ ଗୁଡ ଗୁଡ କେମିତି କିଏ ଭୁଲି ପାରିବ?
ହଁ ଗୁଡ ଗଦା ହେଇଥିଲା। ରାଶି ମାନେ ଗୁଡ଼ ଗଦା ହେଇ ଥିଲା ରାଶି ବି ଗଦା ହେଇଥିଲା। ତ କଣ କଲି ତାକୁ ଆ ଗୁଡକୁ ପ୍ରଥମେ ଗୋଟେ କରେଇ ନେଲି ସେ କରେଇରେ ଗୁଡ ଟାକୁ ଟିକେ ଆ ରଖିଦେଲି ଗୁଡ଼କୁ ନିଆଁ ଲଗେଇଦେଲି। ନିଆଁ ଲଗେଇଲାରୁ ଗୁଡଟା କଣ ହେଲା ହଁ।
ସେମିତି ମାନେ ସାଧାରଣତଃ ରଖିଲ ନା ପାଣି ଉପରେ ରଖିଲ?
ଆ ପାଣି ଉପରେ ବି ରଖିଲେ ହବ କିନ୍ତୁ ଖାଲି ବସେଇଲେ ବି ହବ ଏମିତି? ହେଲା। ତାପରେ ଗୁଡ଼ଟା କଣ ହେଲା ନା ପୁରା ତରଳି ଗଲା ଗୁଟେ ଚଟୁରେ ନେଇ କି ତାକୁ ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ଘାଣ୍ଟିବାକୁ ପଡି଼ବ।
ସେତେବେଳେ ତ ଖାଇବାରେ ବହୁତ ମଜା ଆସିଯିବ ସେଇ ଗୁଡ଼କୁ ପୁରା ଗୁଡ଼ ପାଗି ଯାଇଥିବ। ବଢିଆ ଟେଷ୍ଟ ଆସେ ବଢିଆ ସ୍ମେ
ହଁ ହଁ ହଁ ହଁ। ତାପରେ କଣ କରିବୁ ଯାହା ଯୋଉ ରାଶି ଗୁଡ଼ାକ ଥିବ। ସେ ରାଶି ଗୁଡ଼ାକ ତାହିଁରେ ପକେଇଦବୁ ହେଲା। ସେ ରାଶି ଗୁଡାକ ପକେଇଲା ପରକୁ ଭଲ କିନା ହାତ ବ୍ୟବହାର କରିକି ଘାଣ୍ଟିବୁ ସେଇ ଜିନିଷକୁ ଯେମିତି ପ୍ରତ୍ୟେକ ରାଶିରେ ପ୍ରତ୍ୟେକ ଗୁଡ଼ ଲାଗିବ। ହେଲା ନା ଭଲରେ ଘାଣ୍ଟି ଦେଲା ପରେ ଆ ଘାଣ୍ଟି ଦେଲା ପରେ ତାକୁ ଅ ଗୋଲାକାର ଆକାର ଦେଇକି ତାକୁ ଛୋଟ ଛୋଟ ଛୋଟ ଛୋଟ କରିକି ତାକୁ ଗୋଟେ ଥାଳିରେ କାଢି଼ବ ହୁଁ ତମ ଘରେ ବି ଏମତି ହିଁ କରାହୁଏ ନା ରାଶି ଲଡ଼ୁ।
ମୁଁ ଜଷ୍ଟ ଖାଲି ମମି କଲାବେଳେ ମା ଗଲାବେଳେ ଦେଖିଛି ଯେ କେମିତି ସେ ପାଣି ଉପରେ ଯେମିତି ମୁ ପଚାରିଲି ତମକୁ ନା ପାଣି ଉପରେ ଗୁଡଟାକୁ ରଖ ରଖିବ ନା ଡାଇରେକ୍ଟ ସେମିତି ନର୍ମାଲରେ ରଖିବ ସେଇଥିଲାଗି ପଚାରୁ ମୋ ମା କଣ କରେ ନା ସେଇଟାକୁ ପାଣିରେ ରଖେ। ପାଣି ରଖିଲା ପରେ ଟିକେ ମାନେ ତା ସ୍ମେଲ ବାହାରିବ ବାସ୍ନା ବଢିଆ ସୁଗନ୍ଧ ବାହାରିବ। ସେତିକିବେଳେ ସେ ପାଣି ଗୁଡାକୁ ପୁରା ନିଗେଡେଇ ଦବ ନିଗେଡେଇ ଦେଇକି ସେଇଟାକୁ ସେଥିରେ ଯ ଟାଇପର ଗୋଲ ଗୋଲ କରିବ ଆ ରାଶି ପକେଇ ଦେଇକି ଧୀରେ ଧୀରେ ଛୋଟ ଛୋଟ ମିଠା ଭଳିଆ ରସ
ଆହଁ ହ। ହଁ କେତେଜଣ ଆଉ ଟିକେ ଚିନି ପକାନ୍ତି ତମେ ପକାଅ କି ଚିନି?
ନାଇଁ ଆମର ଚିନି ପଡେ଼ନି ଆଉ କମ ନା ଗୁଡଟା ଅଧିକ ଅଲରେଡି ମିଠା ଥାଏ ଆଉ ଗୁଡ ଟା ଦେହ ପାଇଁ ବି ବହୁତ ଭଲ।
ହଁ ହଁ ହଁ ଚିନିର ରାସି ଲ ଚିନି ର ରାସି ହଁ ହଁ ହଁ କୁହ?
ମଧୁମୟ ଲୋକମାନେ ବି ଆରାମସେ ସେ ଗୁଡକୁ ଖାଇପାରିବେ?
ହଁ ହଁ ହଁ। ଆଚ୍ଛା ଯୋଉ କେତେଟା ରାସି ଲଡ଼ୁ ଟିକେ ବହୁତ ଜୋର ସେ ଟାଣ ହୁଏ ସେଟା କଣ ଆକଚୁଆଲି ହେଇଥାଏ?
ସେଇଟା ଦିଦି ମତେ ଲାଗୁଛି ଗୁଡ଼ର ପାଗ ଯୋଗୁ ମୁଁ ଏତେ ବି ଜାଣିନି? ସେ ବିଷୟରେ ତମେ ତ ଥରେ କରୁଥିଲ ମୁଁ ସେଇ ମୋ ମନେ ରହିଯାଇଛି ଆଉଥରେ ମୁଁ କହିଛି ତମକୁ ନା କେତେବେଳେ ଆସିଲେ? ଖୁଆଇବ ମତେ ଯେମିତି ହେଲେ ରାସିଲଡ଼ୁ ଆଉଥରେ?
ହଁ ନିହାତି ନିହାତି। ସେଇଟା ଆକ୍ଚୁଆଲି ମ ମତେ ଲାଗେ ଯେ ଆଁ ଗୁ ପାଗ ଟା କଣ ନା ଗୁଡ଼ ଭଲରେ ସେଇଟା ମାନେ ମେଲଟ ହେଇନଥାଏ ମାନେ ତାକୁ ହାଲକା ହେଇନଥାଏ ସେଇଟା। ଟିକେ ଟାଣୁଆ ଗୁଡ଼ ଟା ଟାଣୁଆ ରହିଲେ ରାଶି ଟା ବି ଟାଣ ହେଇଯାଏ। ତେବେବେଳେ ସେଥିପାଇଁ ବୋଲି ରାଶିଟା ବୋଧେ ଟାଣ ହେଇଯାଇଛି।
ଜାଣିଛ ଦିଦି ଆମ ଘରେ କେବଳ ଘ ଆମ ଘରେ କେବଳ ଗଣେଶ ପୂଜା ସରସ୍ଵତୀ ପୂଜା ଏଇ ଟାଇମ ଗୁଡ଼ାକରେ ରାଶି ଲଡୁ଼ ବନାଯାଏ। ଆଉ ଅଲଗା ଟାଇମ ରେ ଏ ରାସିଲୋଡ଼ୁ ବନା ଯାଏ ନାହିଁ। ହଁ ମାନେ ଏଇ ଟାଇମରେ ପିଲା ଆମେ ଯେତେବେଳେ ପିଲା ଛୋଟ ଛୋଟ ଥିଲୁ ହଁ ଯେତେବେଳେ ଆମେ ଛୋଟ ଛୋଟ ଥିଲୁ ସବୁ ଗଣେଶ ପୂଜା ଟାଇମରେ ମୋ ମା ବନେଇବ ଆମେ ସ୍କୁଲକୁ ତାକୁ ନେଇକି ଯିବୁ। ବିଦ୍ୟାଳୟକୁ ନେଇକି ସେଠି ତାକୁ କୁରଙ୍କ ପାଖରେ ପୂଜା କରୁ ପୂଜା କରିବା ପୂର୍ବରୁ ଆମେ କେତେଟା ଖାଇ ଦେଇଥାଉ।
ଆଚ୍ଛା ଆଚ୍ଛା ଗଣେଶ ପୂଜାରେ ତ ବଢିଆ ଲାଗେ ମାନେ ସେଇ ଯୋଉ ବଡ଼ ଲଡ଼ୁଟା ଥାଏ ସେଇ ଲଡ଼ୁଟା ସମସ୍ତଙ୍କ ଆଶାର ପାତ୍ର ହେଇକି ଥାଏ।
ହଁ ହଁ ସେଟା ବି ଆମ ଗାଁରେ ଜାଣିଛ ଗଣେଶ ପୂଜା ଟାଇମ ରେ ସେଇ ବଡ ଲଡୁ ଟାକୁ ନିଲାମ ଦିଆଯାଏ। କିଏ କେତେ ଅଧିକ ଟଙ୍କାରେ ତାକୁ ନେଇଯାଉ ନେଇ ପାରୁଛି। ଆଉ ସେ ହଁ ସେଟାକୁ ଆଜ୍ଞା ଲ ଆଜ୍ଞା ଆଜ୍ଞା ଲଡୁ ବୋଲି ବି ନାମ ଦିଆଯାଇଛି ଯେ ଆଜ୍ଞା ଲଡୁ ଯିଏ ପାଇବ ତାଙ୍କର ସବୁ ବର୍ଷ ଯାକ ସବୁ ସୁଖମୟ ହବ।
ହଁ ହଁ ହଁ କେତେ ହଜାର ଖଣ୍ଡେ ଯାଏ ନିଲାମ ହେଲେ?
ଏ ପୂର୍ବ ଥର ତ ଯାଇଥିଲା ପଞ୍ଚସ୍ତରୀ ହଜାର ଯାଇଥିଲା ଗୋଟେ ଛୋଟ ଲଡୁ ଲଡୁର। ହଁ ଲଡୁର କେଜି ଗ କିଲୋଗ୍ରାମ ୱେ କିଲୋଗ୍ରାମ ଥିଲା ଦୁଇ କିଲୋଗ୍ରାମ ଜମା ଓଜନ ଦୁଇ କିଲୋଗ୍ରାମ ଜମା ଥିଲା। କିନ୍ତୁ ତାର ଉ ତାର ଦର ଦର ହେଲା ପଞ୍ଚସ୍ତରୀ ହଜାର।
ହଁ ତାର ସେମିତି ଐଶ୍ୱରିକ ଶକ୍ତି ଥିବ ସେଇ ଲଡୁରେ ରହସ୍ୟମୟ ଐଶ୍ଵରିକ ଶକ୍ତି
ନାଇଁ ଏଇଟା ସେଇଥିପାଇଁ ତାକୁ ଆଜ୍ଞା ଲଡୁ କହନ୍ତି ନା ମାନେ ଯିଏ କିଣିବ ତାର ବର୍ଷ ଯାକ ଶୁଭ ହବ ସବୁ ଶୁଭ ହବ। କିନ୍ତୁ ମାନେ ଏମିତି ହୁଏନି। ମାନେ ଏଟା କୁହନ୍ତି ଗୋଟେ ଆଜ୍ଞା ଲଡୁ ବୋଲି କୁହନ୍ତି ଯିଏ ପାଇଲା ସେ ଭଲ ବରଦାନ ପାଇବ ଆଉ।
ହଁ ହଁ ହଁ ନିହାତି କଣ ନହେଲେ ଗୋଟେ କଣ ହଉଥିବ ସେଥିପାଇଁ ସିଏ ଲଡୁ ଟା ଏତେ ଟଙ୍କାରେ ତାର ନିଲାମ ହେଇଛି। ଆଚ୍ଛା ତମ ତମ ଘର ଲୋ ହଁ ହଁ
ଆଉ ସେ ଲଡୁଟା ସିଏ ଏକ ନିଜ ଘରକୁ ନବନି। ନିଜ ଘରକୁ ମାନେ ସବୁ ଯେତିକି ସାହି ଲୋକ ଗାଁ ଲୋକ ତାର ଯେତିକି ବନ୍ଧୁ କର ସବୁ ସଜନୀୟ ଥିବେ ସମସ୍ତଙ୍କୁ ସେ ବାଣ୍ଟି ଦବ। ସମସ୍ତଙ୍କୁ ପ୍ରସାଦ ଭାବରେ ଟିକେ ଟିକେ ଟିକେ ଟିକେ କରି ବାଣ୍ଟିଦେବ।
ଆ ସେଇ ଯୋଉ ଲୋଡୁ ଦୁଇ କିଲୋ ଦୁଇ କିଲୋ ବାଲା ଲଡୁକୁ ସେ ବାଣ୍ଟିବ ନାଇଁ କି।
ହଁ ତାର ଯେତିକି ବନ୍ଧୁ ସଜନ ସପରିବାର ଯେତିକି ସମସ୍ତେ ଥିବେ ସମସ୍ତଙ୍କ ମଧ୍ୟରେ ସେ ବା-ବାଣ୍ଟି ଦବ।
ହୁଁ ହୁଁ ଆଉ ସେ ସେଟା ବାଣ୍ଟିଲେ ହିଁ ତାଙ୍କ ଘରକୁ ଅନୁଗ୍ରହ ଆସିବ କି?
କୁହନ୍ତି ତ କିନ୍ତୁ ଏତେ ମୁଁ ଜାଣିନି। କୁହନ୍ତି ଆସେ ବାଣ୍ଟିବା କଥା ମାନେ ଘରକୁ ତାଙ୍କ ଘରକୁ ସେ କମ୍ ନବ ଯେମିତି ସମସ୍ତେ ଯେମିତି ପ୍ରସାଦ ଘରକୁ ନିଅନ୍ତି ସେମିତି ସେ ବି ନିଜ ଘରକୁ ପ୍ରସାଦ ନବ।
ବାସ୍ତବିତ ବାସ୍ତବିକତା ଜୀବନରେ ବି ଆମେ ଯେତେ ଅନ୍ୟକୁ ଖୁସି ଦେବା ହିଁ ଆମକୁ ଖୁସି ମିଳିବ ସେଭଳି ଭାବ ରେ ସେ ଲଡୁ ସେ ଯେତେ ଜଣଙ୍କୁ ଦଉଥିବ ଏ ସେଇ ଅନୁଗ୍ରହ ତାକୁ ରିଟର୍ଣ ବ୍ୟାକ୍ ହେଇକି ଆସୁଥିବ ତା ପାଖକୁ ପଳେଇ ଆସି ଥିବ ବହୁତ ସୁନ୍ଦର କଥାଟେ କହିଲ ତମେ ହଁ। ହଁ ନିହାତି ବହୁତ ସୁନ୍ଦର ପ୍ରଥାଟେ ଏଇଟା ଅଛି ଆ ଧର୍ମରେ ଯାହାକି ଆସ୍ଥାର ବି ପ୍ରତୀକ ହଉଛି। ଏବଂ ଗୋଟେ ଭାଇଚାରାର ବି ପ୍ରତୀକ ହଉଛି।
ହଁ ଏଟା ସବୁ ଲୋକ ମାନିଆସୁଛନ୍ତି ଆମ ପୂର୍ବ ପିଢିରୁ ଜେଜେବା ବା ବାପା ମାନେ ମାନି ଆସୁଛନ୍ତି ଆମେ କାହିଁ ମାନିବେନି ଆମେ ବି ସେଇ ପରମ୍ପରାକୁ ଅଗ୍ରଗତି କରେଇବା।
ହଁ ଆମେ ଆମେ ପ ସେଇ ପରମ୍ପରାକୁୁ ଆଗେଇବାନି। ତ ଆମର ପରପିଢି ବି କିଛି ଜାଣିବେନି ସେ ବିଷୟରେ ଯଦି ଆମେ ସେଇ ପରମ୍ପରାକୁୁ ଧୀରେ ଧୀରେ ଭୁଲିଯିବା
ହଁ ଆମର ପରପୀଡିତ ଶୁଣିଲେ ନାମ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ହଁ ହଁ ଏଇ ଯୋଉ ଲଡୁ ପ୍ରଥା ଟା ଖାଲି ଆ ଗୋଟେ ଜାଗାରେ ସୀମିତ ନା ପୁରା ଓଡିଶା ବାସୀ ଜାଣନ୍ତି ଏଇ ଲଡୁ ପ୍ରଥାା ବିଷୟରେ?
ନାଇଁ ଓଡିଶା ବାସୀ ବି ଜାଣନ୍ତି କିନ୍ତୁ ସବୁ ଜାଗାରେ ଏଇଟା ପ୍ର ପ୍ରଚଳିତ ନାହିଁ ଏ ନିୟମଟା ସବୁ ଜାଗାରେ ପ୍ରଚଳିତ ନାହିଁ ଓଡିଶାର ବହୁତ ଜାଗାରେ ଏମିତି ଚାଲିଛି। ଆମର ସେପଟ ଅଞ୍ଚଳରେ ସବୁ ଜାଗାରେ ପ୍ରସିଦ୍ଧ। ଗୋଟେ ଥର ତ ମୁଁ ଶୁଣି ଥିଲି ଲଡୁର ଲଡୁ ଗୋଟେ ପନ୍ଦର କେଜି ର ପନ୍ଦର କିଲୋଗ୍ରାମ ର ଓଜନ ଥିଲା। ସିଏ ଯାଇଥିଲା ଦି ଲକ୍ଷ ଅଶୀ ହଜାର। ଲକ୍ଷ୍ମୀ ସେଟା ଥିଲା ଲକ୍ଷ୍ମୀ ମହାପ୍ରଭୁର ଲଡୁ। ଗେ ଗଜଲକ୍ଷ୍ମୀ ମହା
ହୁଁ ହୁଁ ହୁଁଁ। ଗଜଲକ୍ଷ୍ମୀ ପୂଜା ବହୁତ ଧୁମଧାମରେ ହଉଥିବ ତାହେଲେ ସେପଟେ ତାହେଲେ?
ହଁ ହଁ ଗଜଲକ୍ଷ୍ମୀ ପୂଜା ହୁଏ ବୋଲି ତ ଲାଷ୍ଟ ଦିନ ଅନ୍ତିମ ଦିନ ହିଁ ସବୁ ଏମିତି ନିଲାମ କାର୍ଯ୍ୟ କରାଯାଏ।
ଆଚ୍ଛା ଆଚ୍ଛା ଦୁଇ ଲକ୍ଷ କେତେ କହିଲ ବାବୁ?
ଦୁଇ ଲକ୍ଷ ଅଶୀ ହଜାର।
ଓ ହୋ ହୋ ହୋ ଆଚ୍ଛା ତାର ମହତ୍ଵ କଣ ସେ ଲଡୁ ଯାହା ପାଖକୁ ଯିବ ସେ
ସେମିତି ସବୁ ସବୁ ସମାନ ଯେ ଆଜ୍ଞା ଲଡୁ ବୋଲି କୁହନ୍ତି। ଆଉ ଯାହା ପାଖକୁ ଗଲେ ସବୁ ଘର ସରେ ସମୃଦ୍ଧି ହଁ ଘରେ ସମୃଦ୍ଧି ବସି ଜା ରହିବ।
ଆଚ୍ଛା ଆଚ୍ଛା ଆଚ୍ଛା। ତ ଆଜ୍ଞା ଲଡୁ ତମେ ଖାଇଛ ଆଜ୍ଞା ଲଡୁ ଗୋର ଭା
ହଁ ହଁ ଖାଇଛି କମିନା ଆମ ଗାଁ ରେ ଯେତେବେଳେ ମୁଁ ବି ଯାଇଥାଏ ଘରକୁ ସେତେବେଳେ ଯିଏ ବି ବାଣ୍ଟୁ ଥାଏ ସିଏ ଦବ ପ୍ରସାଦ ପ୍ରସାଦ ଭାବରେ ଦବ ସିଏ ପ୍ରସାଦ ଭାବରେ ଦେଲେ ଆମେ ବି ଟିକେ ଟିକେ ଖାଇ ଦେଇଥାଉଁ।
ହଁ ହଁ ହଁ ହଁ ସେ ଯୋଉ ଯୋ ଯାହା ପାଖରେ ଆଜ୍ଞା ଲଢୁ ଖାଏ ସେି ଘର ଘରକୁ ଯାଇଁ କି ବାଣ୍ଟନ୍ତି ନା ତମ ଆ ମାନେ ଯେ ସାଧାରଣ ଜନତା ଯିବାକୁ ପଡେ ତାଙ୍କ ପାଖକୁ?
ନାଇଁ ନାଇଁ ସେ ଘର ଘର ବୋଲି ବାଣ୍ଟନ୍ତି ସମସ୍ତଙ୍କୁ ଯେତିକି ତାଙ୍କର ମାନେ କ୍ଷମ ଧାରଣ କ୍ଷମତା ଧାରଣ ଥିବ ସେମିତି ସେମାନେ ବାଣ୍ଟିବେ ମୁଁ ଯେମିତି କହିଲି କି ଏବେ ଦୁଇ କିଲୋଗ୍ରାମ ର ଲଡୁ ଦୁଇ କିଲୋଗ୍ରାମ ର ଲଡୁ ଅଳ୍ପ ଟିକେ ଟିକେ ସମସ୍ତଙ୍କୁ ଦେଲେ କେତେ ଜଣ ମାକ୍ସିୟମ ପଚାଶ ଜଣ କି ଷାଠିଏ ଜଣ ଖାଇବେ ସର୍ବାଧିକ ପଚାଶା ପାଞ୍ଚଜଣ ଖାଇବେ କିନ୍ତୁ ସର୍ବନିମ୍ନ ଯଦି ଆମେ ଅଳ୍ପ ଅଳ୍ପ ଟିକେ ଟିକେ ଦବା ତାହେଲେ ବୋହୁତ କମ୍ ଲୋକ ଖାଇବେ।
ହଁ ହଁ ହଁ ହଁ। ସେଇ ଗଜଲକ୍ଷ୍ମୀ ଲଡୁ ବି ସେମିତି ସେଇ ପ୍ରଥା ହିଁ ନା?
ହଁ ସବୁ ସମାନ ଉପାୟ ସବୁ ସମାନ ପରମ୍ପରା ରୀତିନୀତି ସବୁ।
ହୁଁ। ହୁଁ ବଢିଆ ଲାଗିଲା ତୁମ ଠାରୁ ନୂଆ ଏକ ପ୍ରଥା ବିଷୟରେ ମୁଁ ଜାଣିଲି। ଆଉ ବୋହୁତ ଖୁସିର ଲାଗିଲା ଏକ ଭାଇଚାରାର ପ୍ରତୀକ ଆମର ଧର୍ମ ମାଧ୍ୟ ମାଧ୍ୟମରେ ସମସ୍ତ ଭାଇଚାରାର ଏକ ପ୍ରତୀକ ହଉଛି। ପାଇଁ ତୁମେ ମତେ ଏଇଟା କହିଥିବାରୁ ମୁଁ ତୁମକୁ ଧନ୍ୟବାଦ ଦଉଚି। ଆଉ ଭଲ ଲାଗିଲା ତମ ସହିତ କଥା ହେଇକି ଆ ଆଗାମୀ ଦିନ ଏମତି ହିଁ ଆମେ କଥା ହଉଥିବା ଧନ୍ୟବାଦ ରଖୁଛି ଆଁ।
ରଖୁଛି ବାଏ ଧନ୍ୟବାଦ।